ହାଲୋ।
ଆଜ୍ଞା ନମସ୍କାର।
ନମସ୍କାର।
ଆଉ କେମିତି ଅଛନ୍ତି?
ଭଲ ଅଛ୍।
ହୁଁ ଆଉ ଗାଈ ରଖଛନ୍ତି କି ଗାଈ ହୁମାଳୁଛି?
ଆଜ୍ଞା ଗାଁ ମାନେ ତ ଗାଈ ରଖିବାକୁ ପଡିବ।
ଭଲ ଆ ଗାଈ ରଖିବାଟା ଭଲ ନା ଆଉ।
ଗୋ ସେବା ହିଁ ଭଲ ନା ସକାଳୁ ଉଠି ତାଙ୍କ ସେବା କରିବା ହିଁ
ତାଙ୍କର ମୁହଁ ଦେଖିଲେ ବି ଭାରି ଶୁଭ ଯେ।
ଆଜ୍ଞା।
ଏମିତି କୁହନ୍ତିନି କି ସକାଳୁ ଉଠିକି ଗୋଟେ ଶୁଭ ଜିନିଷ ଦେଖିବା ତାହେଲେ ଦିନଟା ଭଲ କଟିବ। ସେମିତି କୁହନ୍ତି ଯେ ଆଗ ଲୋକମାନେ ସବୁ ଗାଈ ଉଠିକି ଆଗରେ ଗାଈ ମୁହଁ ଦେଖିବା।
ଆଜ୍ଞା।
ଆଉ ଖାଇବା ପିଇବା ହେଇ ସାରିଲାଣି?
ହଁ ସକାଳେ ଖାଇଥିଲୁ ଏଗାରଟା ବେଳେ ଆଉ ଖିଆପିଆ ହେଇନି ଖାଇବେ ସାଢ଼େ ଦି ଟା ତିନିଟା ବେଳକୁ ଆଉ।
ଆଚ୍ଛା। ସବୁ ପିଲାମାନେ ତାହେଲେ ସ୍କୁଲ ରୁ ଆସି ସାରିଲେଣିି ନା?
ଆଜ୍ଞା ଆଜି ତ ଶନିବାର ଯେହେତୁ ଅଛି ସେ ଆସିକି ଖାଇକି ପୁଅ ବଡ ପୁଅ ତାର ପାଠ କରୁଛି କଣ ଝିଅ ଟା ତାର ଖେଳୁଛି ଆଉ।
ହୁଁ। ବଡ ମାନେ ପାଠ ପଢିଲେ ହିଁ ସାନମାନେ ଟିକେ ଦେଖିକି ପଢୁଛନ୍ତି ଆଉ ବଡ ମ ମାନେ ନ ବସିଲେ ସାନ ମାନେ ତ ମାନେ ମକା ଖୋଜନ୍ତିନି। ଦିଦି ପଢୁନି ଭାଇ ପଢୁନାହାନ୍ତି ମୁଁ କାଇହିଁ ବସିବି ମୁଁ କାଇହିଁ ପଢିବି ମାନେ
ଆଜ୍ଞା ଗେଲା ନା ସାନ ଚତବେ ସେ ମାନେ ଗେଲା ଟିକେ।
ଆଜ୍ଞା ହେଲେ ସାନ ମାରିଦବ ବଳକୁ ତ କିଛି ନାହିଁ କିନ୍ତୁ ବଳ ଟିକେ ମାରିଦେଲା ମାନେ ଭାଇ ପିଟିଲେ ଦିଦି ପିଟିଲା କହିକି ପୁରା ମୁଣ୍ଡକୁ ଇଏ କରିଦବ। ମାନେ ସବୁ ଘରରେ ସେଇ ଅ ପରିସ୍ଥିତି। ନା ଦି ଜଣ ହେଲା ମାନେ ସେ ଟିକେ ଆମେ ବି ତ ଛୋଟ ବଳେ ସେମିତି ଥିଲୁ ନା।
ଆଜ୍ଞା।
ଆଉ ପିଲାମାନଙ୍କୁ କଣ କହିବୁ ସେତେବେଳେ ମା ମାନେ ଆମକୁ ସମ୍ଭାଳୁଥିଲେ। ଆମେ ସେତେବୋଇଁ ମାଆ କ କହୁିଲୁ ତମେ ତା ସାଇଡ କାଇହିଁ ହଉଛ ତମେ ତାପଟେ ହେଇକି କହୁଛ ମୋ ପଟେ ହେଇକି କହୁନ।
ଆମେ ସେଇଟା କହୁଥିଲେ ଏବେ ଆମେ
ଆମେ ଶୁଣୁଛେ ଏଇ ତରକାରୀ କାଇଁ କରିଛ ଏଇଟା ମୁଁ ଖାଇବିନି ସେଇଟା ଏଟା ମୁଁ ଖାଇବିନି ଏବେ ଆମ ପିଲାମାନେ ସବୁ ଆମକୁ କହୁଛନ୍ତି। ହେଲେ ବସିଲା ପରେ ସେ କଥା ସବୁ ମନେ ପଡୁଛି ନୁହ। ଆମେ ମା କୁ ହଇରାଣ କରୁଥିଲେ ଏବେ ଆମେ ମା ହେଇକି ନିଜେ ହଇରାଣ ହଉଛେ।
ଆଜ୍ଞା।
ଆମର ତ ମା ଚାଲିଗଲେ ଏଇ ବର୍ଷ ମୋ ମାନେ ମା ମୋ ମା। ଚାଲିଗଲେ ଏଇ ବର୍ଷ ମାନେ ଭଲ କିଛି ବେଶୀ ଏଜ ବି ନ ଥିଲା ନାଇ ବାବନ ତେପନ ବର୍ଷ। ନା ବା ହଠାତ ଭାଇ କୁ ବାହା କରଇଲେ ତାପରେ ଅ ବୋଉ ଆସ। ଦି ମାସ ପ୍ରଗେନେଟ ତାପରେ ସେ ସମୟ ତାଙ୍କର ବହୁତ ଦେହ ଖରାପ ହେଲା ହଠତ୍ ତାଙ୍କର କ୍ୟାନସର ଧରା ପଡିଲା।
ଆଜ୍ଞା।
ତାପରେ ତାଙ୍କର କୁ ଆମେ ନେଇକି ଗଲୁ। ମୁମ୍ବାଇ ନେଇକି ଯାଇଥିଲୁ ସେ ସମୟରେ। କିନ୍ତୁ କଣ କରିବେ ଠାକୁରଙ୍କର ଇଚ୍ଛା କାହାର ଆଇସ କେତିକି ଆଉ। କୁହନ୍ତିନି ଜୀବନ ସାରା ମାଙ୍କୁ ବି ଗୋଟେ ମାର ଦରକାର ହେଇଥାଏ ନା କି କେତେ ସେତେବେଳ ମନ ଟା ଦୁଃଖ ଦୁଃଖ ହେଇଥିଲେ ହେଲେ ମା ସାଙ୍ଗରେ ଟିକେ କଥା ହେଇଗଲେ ଭଲ ଲାଗିବ କହିକି।
ମା ଆଜ୍ଞା। ମା ବାପ ର ଭୂମିକା ଯେ କୌଣସି ଲୋକ ହିଁ ନେଇପାରିବେନି।
ହେଲା।
ବାପ ଟିକେ ହି ଯଦି କିଛି କହିବି ମା। ମାନେ ଝିଅ ମନ ଜାଣିକି କୋଉଟା ମୋ ଝିଅ ନବ ତା କୋଉଟା ପସନ୍ଦ ସେ ଖଞ୍ଜିକି ହିଁ ରଖିଥିବ।
ଖଞ୍ଜିକି ରଖିଥିବ। ନା ଆପଣଙ୍କୁ କହିଲେ ଆପଣ ବିଶ୍ଵାସ କରିପାରିବେନି ଯେତେବେଳେ ମାଆଙ୍କର କ୍ୟାନସର ଡିଟେକ୍ଟ ଥିଲା ଆମେ ମୁମ୍ବାଇ ନେଇକି ଯାଇଥିଲୁ। ସେ ସମୟରେ ସେଇ ଜାଗା ଟା ଆମେ ଦେଖିଲୁ ଲୋକ ଏତେ ହେଲ୍ପଫୁଲ। ମାନେ ଆପଣ ଭାବି ପାରିବେନି ଆମେ ଭାବୁଥିଲୁ ଯେ ବାହାର ଜାଗା କେମିତି କେମିତି ହବ ଆମେ ବି ତ କେବେ ମୁମ୍ବାଇ ବୋଲି ଜାଗା ସବୁ ଟିଭି ରେ ଦେଖିଥିଲୁ ନା ଜାଣିିନଥିଲୁ। କିନ୍ତୁ ବିଶ୍ୱାସ କରନ୍ତୁ ଗୋଟେ ଅଟୋ ବାଲା ରୁ ନେଇକି ସମସ୍ତେ ଆପଣଙ୍କ ଏତେ ହେଲ୍ପଫୁଲ ମାନେ ମୁଁ ଆମର ଓଡିଶା ରେବି ସେତକ ହେଲ୍ପ ମାନେ ଦେଖିନି ସେମାନେ କଣ ଭାବନ୍ତୁ ବାହାରୁ ଆସୁଛନ୍ତି ଆମେ ଲୁଟି ନବୁ କିନ୍ତୁ ଆପଣଙ୍କୁ ସେ ବତେଇ ଦେବେ ଜାଣିଛନ୍ତି ଆପଣ ଏଇଟାକୁ ଯାଆନ୍ତୁ କମ୍ ପଇସା ରେ ହେଇଯିବ। ଆପଣ ସେଇଟା ନିଅନ୍ତୁ କମ୍ ପଇସାରେ ହେଇଯିବ ମାନେ ଭାବନ୍ତୁ ଏ ଏତେ ବି ଭଲ ଲୋକ ସବୁ ଅଛନ୍ତି।
ନାଇ ସେମାନେ ତାପରେ କଣ କଲ ବା ଓଡିଆ ଲୋକଙ୍କୁ ବେଶୀ ହିଁ ଭଲ ପାଆନ୍ତି।
ଆଜ୍ଞା ଓଡିଆ ହଁ। ଓଡିଶା ଲୋକଙ୍କର ବେଶୀ ଭଲ ପାଇବା ତାପରେ ସେମାନେ ଜାଣିଛନ୍ତି ନା ଗୋଟେ ଯେହେତୁ ଗୋଟେ ଅସୁବିଧାରେ ଆସିଛନ୍ତି ତେଣୁ ଠାକୁର ବି ତାଙ୍କର କୋଉ ମାନେ ସାହା ହଉଛନ୍ତି ଯେ ନାଇଁ ତମେ ତାଙ୍କର ସାହାଯ୍ୟ କର।
ଆଜ୍ଞା।
ମାନେ ଲୋକ ଯୋଉ ସୁସାଇଡ କରିଦଉଛନ୍ତି ସେଇଗୁଡାକୁ ମତେ ଦୁଃଖ ଲାଗୁଛି ଯେ ଥରେ ଯାଇକି ଦେଖିକି ଆସନ୍ତୁ ହସ୍ପିଟାଲ ରେ ଲୋକ ବଞ୍ଚିବା ପାଇଁ କେମିତି ଯୁଦ୍ଧ କରୁଛନ୍ତି ଯେ ଠାକୁର ଆମକୁ ଆଉ ଟିକେ ଆୟୁ
ବଞ୍ଚିବା ହଁ।
କିନ୍ତୁ ଆଜ କାଲି ତ ସବୁ ଦେଖୁଛନ୍ତି ଟିକେ। ଝଗଡା ଝାଟିିକି ଟିକେ କିଛି ଅଣ୍ଡର ହେଇଗଲା ମାନେ ସାଙ୍ଗେ ସାଙ୍ଗେ ସୁଇ ସାଇଡ କରିଦଉଛନ୍ତି ବା। ଆଉ ଆପଣ କୁଆଡେ ବାହାରକୁ ଯାଇଛନ୍ତି।
ନାଇଁ ଆମେ କେହି ଯାଇନୁ ବାହାରକୁ।
ହୁଁ। ଆମେ ସବୁ ଏମିତି କରିକି ଟିକେ ଅସୁବିଧା ସୁବିଧାରେ ଟିକେ ବାହାରକୁ ବୁଲାବୁଲି କରିବା ପାଇଁ। ଏ ଯାଉଛୁ ଆଉ କଣ କରିବେ ଠାକୁର ଯେତେବେଳେ ଡାକୁଛନ୍ତି କିଛି ଜ୍ୟୋତିର୍ଲିଙ୍ଗ ଦର୍ଶନ କରୁଛୁ
ଆଜ୍ଞା ନାଇଁ ବୁଲିବା ନିହାତି ଯିବା ଦରକାର ସମୟ ବାହାର କରିକି ଠାକୁର ଦର୍ଶନ କରିବା ବାହାରେ ଯାଇ ଟିକେ ସବୁ ଯୋଉ ତୀର୍ଥସ୍ଥାନ ବୁଲିବା ହିଁ ଭଲ ସେଠି ଟିକେ ଶାନ୍ତି ମିଳିବ ଭାରି ଯେକୌଣସି ଜାଗାକୁ ଗଲେ ସେଠି ବସିକି ଯେକୌଣସି ମନ୍ଦିର ଯାଆନ୍ତୁ ତମେ ଘଣ୍ଟେ ଦି ଘଣ୍ଟା ବସନ୍ତୁ ଆପଣ କେତେ ସେ କେତେ ରିଲାକ୍ସ ପୁରା ଶାନ୍ତି ଲାଗିବ ପୁରା ର
ହୁଁ ହଁ ପା। ଏତେ ଇଏରେ ମାନେ ଠାକୁର ଦର୍ଶନ କରିବା ପାଇଁ ଯିବେ ପୁରା ମନ ଶାନ୍ତି ହେଇକି। ଠାକୁରଙ୍କୁ ଦର୍ଶନ କରିକି ଆସିବେ କେତେ ଖୁସି ଲାଗିବ।
ସେତେବେଳେ ମାନେ ଭୁଲିଯିବେ ଯେ ସଂସାର ମୋହମାୟା ସବୁ ଭୁଲିକି ଖାଲି ବସିକି ଠାକୁରଙ୍କୁ ଡାକିବେ ତାଙ୍କ ଇଏରେ ପୁରା ମଜିଯିବେ। କେତେ ବଢିଆ ଲାଗିବ ସେ ସମୟ ଟାଇମ ପୁରା।
ହୁଁ ଏଇ ଆମର ପୁରିଟା ହିଁ କହୁନାହାନ୍ତି ଆଗରୁ ଯେତେବେଳେ ଆମେ ଯାଇଥିଲୁ ମାନେ ସିଧା ଯାଇକି ଆମେ ଦର୍ଶନ କରୁ ଥିଲୁ ହଁ କିଛି ଲାଇନ ନାଇଁ କିଛି ଭିଡ ନାଇଁ କିଛି ଜଣା ପଡୁନଥିଲା। କିନ୍ତୁ ଅ ମୁଁ ସାତ ଆଠ ବର୍ଷ ତଳ କଥା କହୁଛି କିନ୍ତୁ ଏବେ ଯୋଉ ଅ ନୂଆ ସବୁ ହେଲେଣି ମାନେ ପୁରା ଲାଇନରେ ହଁ ଏଇଟା ବି ଗୋଟେ ଭଲ ଯେ ଲାଇନରେ ହେଇକି ସବୁ ଶାନ୍ତିରେ। କିନ୍ତୁ ଯୋଉ ମାନେ ଅ
ଠାକୁର ଙ୍କୁ ଠିକରେ।
ଆଜ୍ଞା ବହୁତ ଭିଡ ହଉଛି ମାନେ ଏତେ ଭିଡ। ପୁରା ଠେଲା ପେଲା ହେଇକି ମାନେ ଠାକୁରଙ୍କ ପାଖକୁ ପହଞ୍ଚିବା ପର୍ଯ୍ୟନ୍ତ। ଖାଲି ଅନେଇଥିବ ଆଉ କୋଉଠି ଲାଇନ ଲାଗିବେ ଆଉ କୋଉଠି ଛିଡା ହବାକୁ ପଡିବ। ମାନେ ଆଗରୁ କଣ ନା ଯାଉଥିଲେ ସିଧା ଯାଇକି ବାବାଙ୍କ ପାଖକୁ ପହଞ୍ଚି ଯାଉଥିଲେ। ଏବେ ହେଲେ ଅପେକ୍ଷା କରି କରିକି ଯାଆନ୍ତୁ ପୁଣି ଆଉ ଥରେ ଭି ଆଇ ପି ଟିକଟ କରିଦଉଛନ୍ତି ଯେଉଁମାନେ ପଇସା ବାଲା ଅଛନ୍ତି ସେମାନେ ଟିକଟ କରିକି ମାନେ ସିଧା ଯାଇକି ଆମର ଗର୍ଭଗୃହରେ ଦର୍ଶନ। ଦର୍ଶନ କରୁଛନ୍ତି ମାନେ ଯେ ଗରିବ ମାନେ ତ ବାବାଙ୍କୁ ଟିକେ ଦେଖିବାକୁ ଯାଇଛନ୍ତି। ମାନେ କଷ୍ଟ କରିକି ଆଉ ଯାଉଛନ୍ତି ଆଉ। ଆପଣ ଏବେ ଯାଇଛନ୍ତି କେବେ ବି ଏଇ ଯୋଉ ନୂଆ ସବୁ ହେଇଛି ଯୋଉଁ
ନା ଏବେ ଯା ନାଇଁ ମୁଁ ଏବେ ଯାଇନି ଭାରି କେବେ ହଁ ତଥାପି ଯାଇଥିଲି ପୁଅ ଛୋ ଟ ଥିଲା ଦି ତିନି ବର୍ଷର ହେଇଥିଲା ଯାଇଥିଲୁ। ଆଠ ଦଶ ବର୍ଷର କି ବେଶୀ ହବ ଯାଇ ଦଶ ବର୍ଷ ଖଣ୍ଡେ। ହଁ ଯିବାରେ ପ୍ଲାନ ଅ ପ୍ଲାନିଂ ଅଛି ଆଗକୁ ଏଇ ମ ଏଇ ଫେବୃଆରୀ ମାସ ଆଡକୁ ଅଛି ପ୍ଲାନିଂ ଯିବାରେ। ଦେଖିବା ଦର୍ଶନ ଠାକୁରଙ୍କର ଡୋରି ଲାଗୁଛି।
ହୁଁ ସେଇଟା ଠିକ କଥା ଡୋରି ନ ଲାଗିଲେ ଯାଇପାରିବନି।
ଆଜ୍ଞା।
ଯେତେ ବି କାମ ଥିବ ଆପଣଙ୍କ ସରିଯିବ ହେଲେ ଯାଇକି ପହଞ୍ଚିଯିବେ ଆଉ ଏମିତି ଯେ ଯେତେ ମାନେ ସୁବିଧା ହେଇଥିଲେ ବି ଆପଣ ଯାଇକି ଦର୍ଶନ କରିବେ।
ଦର୍ଶନ କରିପାରିବେ।
ଆଚ୍ଛା ମାନେ ସେ ଯୋଉ ସମୁଦ୍ର ସାଇଟିର ଯୋଉ ମାନେ ଇଏ ତା ଭ୍ୟୁ ଅଛି ଓଃ କି ସୁନ୍ଦର ମାନେ ଥରେ ଚାଲି କି ବୁଲୁଥିବେ ହେଲେ ଜଣା ପଡ଼ିବନି ଯେ ଆମେ କେତେ ଦୂର ଚାଲି ଚାଲିକି ଆସିଗଲୁଣି।
ଆଜ୍ଞା।
ହୁଁ ଭଲ ଲାଗେ ଯେ କେତେ ଗୋଟେ କେମିତି ଏଇ ଯୋଉ ବ୍ୟସ୍ତ ଭିତରୁ ଯାଇକି ଟିକେ ଠାକୁରଙ୍କ ପାଖେ ବୁଲି ଆସିବା ସମୁଦ୍ର ସବୁ
ଆସ୍
ସାଙ୍ଗ କଣ କରିବେ? ସମସ୍ତେ ତ ବେ ବ୍ୟସ୍ତ ଘରେ ସବୁ ବ୍ୟସ୍ତରେ।
ଆଉ ଚାଷବାସ କଣ କରୁଛନ୍ତି?
ଚାଷ ଏବେ ଧାନ ତଳି ତ ପଡ଼ିଚି। ରୁଆପୋତା ହେଇନି ମେଘ ଏବେ ଲାଗି ରହିଚି। ଆଉ ମା ଆଠ ଦିନ ପରେ ହେଇଯିବ ତଳିଉରା ହେଲା। ପଇଲାନି ପନ୍ଦର ଦିନି ହେଲା। ଆଉ ଆଠ ଦିନି ପରେ ହେଇଯିବ ସାର ପକେଇ ଦେଇଛନ୍ତି ସାର ହେଲେ ବଢିଯିବ। ଆଉ ତାପରେ ରଗଦି ବଷ୍ ବର୍ଷା ଯଦି ଏମିତି ହେଲା ତ ଭଲ ନହେଲେ ଛାଡ଼ିଗଲେ ପୁଣି ମରିଯିବ ଗଛ ଦେଖିଆ। ନ ହଉଚି। ଏ ବର୍ଷା ପାଣିପାଗ କଥା କୋଉ ମୁହୂର୍ତ୍ତରେ ଚାଷୀକୁ ରଖ ରଖୁଚି କୋଉ ମୁହୁର୍ତ୍ତରେ ହେ ମରୁଡ଼ି କରୁଚି ଠିକ୍ ଠିକଣା ନାହିଁ। ଠିକ୍ ବର୍ଷା ସବୁ ବେଳକୁ ସବୁ ଛାଡ଼ିଯିବ ଠିକ୍ କଟାକଟି ଟାଇମ କି କୋରିବ ବର୍ଷା କଟେଇ ଦଉନି ବର୍ଷା ଦିନେ ଧାନ ଟୋଟାଲି କଟେଇ ଦଉନି ଗଜା ହେଇଯାଉଛି।
ହଁ ପା ଏବେ ବର୍ଷା ହେଲେ ଠିକ୍ ଅଛି। କିନ୍ତୁ ଯେତେବେଳେ ଧାନଟା ପାଚି ଯାଇଥିବ। ସେ ସମୟରେ ବର୍ଷା ହେଲା ମାନେ ପୁରା ଧାନ ନଷ୍ଟ ହେଇଯାଉଚି ବା। ଏତେ ସୁନ୍ଦର ଧା ଚାଷ ହେଇଥିବ। କିନ୍ତୁ
ଆଜ୍ଞା।
ସେ ଚାଷୀ ସବୁ ଠିକଠାକ୍ ଇଏରେ ପାଇନଥିବେ।
ଚାଷୀ ଯେତେବେଳେ ଦେଖି ଦଉଚି। ଧାନ ଯେତେବେଳେ ପାଚିଥିବ ପୁରା କଇବୁ ମା ଲକ୍ଷ୍ମୀ ଠାକୁରାଣୀ ବିଜେ କଲେ କି। କି ଆମ ଘରକୁ ବଢ଼ିଆ ଦେଖ ଯାଉଥିବ ସୁନା ସୁନା ଚାରିଆଡ଼େ ପୁରା ସୁନା ସୁନା ଦେଖାଯାଉଥିବ। ଧାନ ପେଣ୍ଡାକୁ ଅନେଇ ଦେଲେ ଚାଷୀର ପୁରା ମନ ଭରି ଯାଉଥିବ। ହେଲେ କଣ କରିବ ବର୍ଷା ହେଲେ ପୁଣି ସେ ଗଜା ହେଇଯାଉଛି ପାଣି ଭାଙ୍ଗି ଦେଉଛି ଗଛ ପଡ଼ିଯାଉଚି ନାଁ। ପବନ ବର୍ଷା ହେଲେ ସେ ଗଜା ହେଇଯାଉଚି। ତଳି ତୁଳା ପାଣିରେ ଗଜା ହେଇଯାଉଛି ପୁରା।
ହଉ ତାହେଲେ ଆଉ ଆପଣ ଖିଆ ପିଆ ସବୁ କରନ୍ତୁ। ମୁଁ ବି ଟିକେ ଖାଇବା ପିଇବା କରେ। ଆଉଥରେ ପରେ କଥା ହବା ଆଉ।
ହଉ ଆଜ୍ଞା।